ହାଲୋ ହାଲୋ,
ହଁ
ହଁ ହଁ ଦିଦି ଜୟ ଜଗନ୍ନାଥ ହ୍ୟାଲୋ
ହଁ କଣ କରୁଥିଲ?
ନାଇଁ ମୁ ବସିଥିଲି ଛାତ ଉପରେ ଆପଣ?
ହଁ ମୁଁ ବି ଏମିତି ବସିଥିଲି ଆଉ,
ଓ ହୋ,
ଆଉ ଆଉ ସବୁ ଘରେ, ହଁ ହଁ ଭଲ ଅଛି ତମର?
ନା ମୋ ଦେହ ଟିକେ ଭଲ ନାହିଁ କାଲିଠୁ।
କଅଁ ପାଇଁ?
କଣ କାଲି ସାଙ୍ଗ ଦୁଇ ଜଣ ଆସିଥିଲା ଆମେ ବାହାରୁ ଟିକେ ଯାଇକି ଖାଇଲୁ ସେମିତି ବିଶେଷ କିଛି ଇଏ ଖାଇନୁ ନର୍ମାଲ ଫାଷ୍ଟଫୁଡ଼୍ ଅଳ୍ପ ଯେମିତି ଚଉମିିନ କେବଳ ଚାଉମିନ ହିଁ ଖାଇଥିଲୁ ଆଉ ଅଣ୍ଡା ଚପ ଦିଟା ଖାଇଥିଲୁ। ମୋ ଦେହ ଟିକେ ଖରାପ ହେଇଯାଇଚି।
ଆଜି କାଲି ତ ହୁଁ।
ନାଇଁ ସେ ଏଥିପାଇଁ ଟିକେ କାଲିଠୁ ଇଞ୍ଜ କ୍ସନ ଚାଲିଥିଲା। ଏବେ ଟିକେ ଭଲ ଲାଗୁଛି ତ ବାହାରେ ବସିଛି ଆଉ।
ବୋଧେ ରିଆକ୍ସନ ହେଇଯାଇଛି ବୋଧେ ତମକୁ ଆଉ ସେ ଖାଇବା ଖାଇକି ଦେହକୁ ପେଟ
ହଁ ଫୁଡ ପଏଜନିଂ। ସେ ଟାଇପ ର କିଛି ହେଇଛି।
ଆଜିକାଲି ଯୋଉ ବାହାରେ ଖାଦ୍ୟ ମିଳୁଛି ମାନେ ଫାଷ୍ଟଫୁଡହେରିକା ଯ ମିଳୁଛି ସେଥିରେ ଯୋଉ କଲର ୟୁଜ କରୁଛନ୍ତି ହେଲା ଆଉ ଯୋଉ ବନସ୍ପତି ତେଲ ୟୁଜ କରୁଛନ୍ତି ମାନେ ସେମାନେ ସେ ଯୋଉ ରିଫାଇନ ଅଏଲ ନହେଇ ମାନେ ତେଲ ଜଉ ୟୁଜ ବ୍ୟବହାର ନ କରିକିରି ସେମାନେ ଯୋଉ ବନସ୍ପତି ତେଲ ବ୍ୟବହାର କରୁଛନ୍ତି ସେଟା ଦେହ ପାଇଁ କେତେ କ୍ଷତିକାରକ ସେମାନେ ଜାଣି ପାରୁନାହାନ୍ତି ନିଜର ବ୍ୟବସାୟ କୁ ବଢେଇବେ ପଇସା କମେଇବେ ବୋଲି ସେମାନେ ସେ ଯୋଉ ତେଲ ହେଲା ତାପରେ ଆପଣ ଜାଣି ଯୋଉ ଚାଇନା ସଲ୍ଟ ଭଳିଆ କଣ ସେଟା ତାକୁ ସେ ବନସ୍ପତି ତେଲ ଏ ଯାକୁ ବ୍ୟବହାର କରିକି ତିଆରି କରୁଛନ୍ତି ଫାଷ୍ଟଫୁଡ ଖାଦ୍ୟ କୁହନ୍ତିି ଫାଷ୍ଟଫୁଡ ଖାଦ୍ୟ ଟା ଜଲଦି ହେଇଯିବ ପଛେ ଦେହ ପାଇଁ କିନ୍ତୁ ଭଲ ନୁହେଁ ବୋଲି। ଟିକେ କମ ପରିମାଣରେ ମାନେ ଖାଇବା କଥା ବାହାର ଖାଦ୍ୟ ଆଉ ମଇଦା ଜିନିଷ ତ ଜମାରୁ ଖାଇବା କଥା ନାହିଁ ଆଜିକାଲି ମଇଦା ଜିନିଷ ଖାଇକି ମାନେ କେତେ ରୋଗ ବାହାରୁଚି କହିବାର ନାହିଁ ଏମିତିରେ ବି ମଇଦା ବି ଦେହ ପାଇଁ ମାନେ ଅହିତ କାରକ ହଜମ ହବା ପାଇଁ ଟିକେ ବେଶ ସମୟ ନିଏ ନା ମଇଦା ଟା ପେଟରେ ମାନେ ଆପଣ ଅଲଗା ଜିନିଷ କିଛି ଖାଉଥିବ ପେଟ ବି ଏତେ ଖରାପ ନୁହେଁ କିନ୍ତୁ ମଇଦା ଟା ଟିକେ ଖରାପ ପେଟ ପାଇଁ ଆଉ ଆଜିକାଲି ତ ଆପଣ ଯୋଉ ଖାଦ୍ୟ ବି ଖାଆନ୍ତୁ ସବୁ ଯାକ ଆମର ଗୋଲମାଳିଆ ମାନେ ଖାଦ୍ୟ ବିବ୍ରଟିକରଣ ମୁଁ ଦେଖିବାକୁ ତ ମିଳୁଛି ମାନେ ସେ ଯୋଉ କ୍ଷୀରରୁ ତିଆରି ପନିରଠୁ ଆରମ୍ଭ କରି ଡାଲି ହଉ ସେ ଚାଉଳ ହଉ ଅଣ୍ଡା ହଉ ସବୁଥିରେ ଆପଣ ଦେଖିବେ ଯେ ଗୋଲମାଲ ଚାଲିଛି। ମାନେ ସେ ଡାଲିରେ ତ ହଳହଳଦିଆ ଡାଲି ଆପଣ ଦେଖୁଥିବେ ତାକୁ ପାଣିରେ ଧୋଇଦେବେ ତାର ସବୁ ହଳଦୀ ଅଂଶ ବାହରିପଡୁଚି ମାନେ ସେ ତା କଲର ମିଶେଇକି ଦେଇ ଦଉଚନ୍ତି ଆଖିକୁ ଭଲ ଲାଗିବ ଜିନିଷଟା ବୁଝିଲେ କି ନାଇଁ ତାମ କିଣିକିରି ଆଉ ପନିର ବି ଦେଖୁଥିବ ସେ ନାକିଲ ମିଳୁଛିରେ ବି ସେମାନେ କଣ କରୁଛନ୍ତି ସେ ମଜା ଫଜା ମିଶେଇକି କଣଥିଲା ତାକୁ ଏମିତି କରୁଛନ୍ତି ଯେ ଛିଣ୍ଡେଇକି ଖାଇଲା ବେଳକୁ ସେଇଟା ଭଲକି ଛିଣ୍ଡୁନି ଦେଖିଥିବନା ତମେ ବି ହ୍ୟାଲୋ?
ହଁ ଆପଣ ମାନେ ଆପଣ ହଁ ଆପଣଙ୍କ କଥାରେ ମୁଁ ସମ୍ପୂର୍ଣ୍ଣ ଭାବରେ ସହମତ। ହ୍ୟାଲୋ ଶୁଣିପାରୁ ଛନ୍ତି
ଆଜ୍ଞା ଆଜ୍ଞା କୁହନ୍ତୁ
ହଁ ନାଇଁ ନାଇଁ ଯଦି ନକଲି କଥା ଦେଖିବା ତାହେଲେ ପ୍ରତିଟି ଜିନିଷରେ ଯେ ମାନେ ମିଶ୍ରଣ ଅପମିଶ୍ରଣ ମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁ ପରିମାଣରେ ବଢି ଯାଇଛି। ଡାଲି ହଉ ଚାଉଳ ହଉ ଯେମିତି କି। ଚାଉଳରେ ଗୋଡ଼ି ଲାଗୁ। ମାନେ ଗୋଡି ମିଶଉଛନ୍ତି ତା ଓଜନ ବଢେଇବା ପାଇଁ। ହଳଦୀ ଗୁଣ୍ଡରେ ଅରୁଆ ଚାଉଳ ଗୁଣ୍ଡ ମି ମିଶଉଛନ୍ତି ଯା ଦ୍ଵାରା କି ମାନେ କମ ହଳଦିଆ ବେଶୀ ଅରୁଆ ଚାଉଳ ଗୁଣ୍ଡ ମିଶିଗଲେ ତା ତାକୁ ଅଧିକ ଲାଭବାନ ହେଇ ବି ବିକ୍ରି କରି ପାରିବେ।
ହଁ।
ଚା ପତି ମଧ୍ୟ ସେଥିରେ ବି ଅପ ମିଶ୍ରଣ ହଉଚି। ଗୋଲମରିଚରେ ଅପମିଶ୍ରଣ ହଉଛି ବିଶେଷ କରି ଖାଦ୍ୟ ପଦାର୍ଥରେ ବି ଅପମିଶ୍ରଣ ହଉଛି। ପିନ୍ଧୁଥିବା ବସ୍ତ୍ରରେ ମଧ୍ୟ। ଅପମିଶ୍ରଣ ହଉଛି ଯେପରିକି ଆମେ ଧରାଯାଉ ଯେକୌଣସି ଗୋଟେ ତୁଳାରେ ତିଆରି ଜିନିଷ ଯେପରିକି କଟନ ଟି ସାର୍ଟ। ହଉ ବା କଟନ ଶାଢୀ ହଉ ଯଦି ଖୋଜିବା ମଧ୍ୟ। ପୁରୁଣା କଟନ ଜିନିଷ ଆମେ ସେଥିରେ। ପାଇବା ନାଇଁ। ସେଥିରେ ନିଶ୍ଚିତ ଭାବରେ କିଛି। ମାନେ ଉମ ଲାଇଲନ୍। ହଉ ପଲିଷ୍ଟର ହଉ ମି ମିଶି ଯାଇଥାଏ। ସେମାନେ କୁହନ୍ତି ଯେ ଏଇଟା ପିଓ ମାନ ସମ୍ପୂର୍ଣ୍ଣ ସୁଧ ସ ପ୍ରତିଶତ କଟନ କିନ୍ତୁ ସେଥିରେ କଟନ ଅଂଶ କମି ଯାଇଥାଏ। ଥରେ ଦୁଇଥର ପିନ୍ଧିଦେଲା ପରେ ଆମେ ମାନେ ଜାଣି ପାରୁଛେ ନା ଦୋକାନୀବାଲା ଆମକୁ ଠକି ଦେଇଛି। ତେଣୁ ମିଶ୍ରଣ କ ତଥା ଯଦି ଦେଖିବା ଯେ-ଏ-ଏ ବର୍ତ୍ତମାନ ବାୟୁ ମଧ୍ୟ ଅପମିଶ୍ରିତ ଜଳ ମଧ୍ୟ ଅପମିଶ୍ରି ତ ଖାଦ୍ୟ ମଧ୍ୟ ଅପମିଶ୍ରିତ ଭାବ ଭାବନା ମଧ୍ୟ ଅପମିଶ୍ରିତ, ଜୀବନ ମଧ୍ୟ ଅପମିଶ୍ରିତ-ଅ-ଅ-ଅ, ଚିନ୍ତାଧାରା ଅପମିଶ୍ରିତ, ସରକାର ଅପମିଶ୍ରିତ, ସଂସାର ଅପମିଶ୍ରିତ, ତେଣୁ ମିଶ୍ରଣଟାକୁ ଆଉ ମାନେ ଶହେଟାରୁ ଯୋଉ ଗୋଟିଏ ଭଲ ମାନେ ଯ ଧରା ଯାଉ ଶହେ ପ୍ରକାର ଡାଲି ଗୋଟେ ଦୋକାନରେ ମିଳୁଛି। ସେଥିରୁ କୋଉ ଡାଲିରେ କୌଣସି ବି ରାସାୟନିକ ସାର ପ୍ରୟୋଗ ହେଇ ନଥିବ ତାକୁ ଚିହ୍ନିବା ଭାରି କଷ୍ଟ କର ବେ ପାର।
ହୁଁ ହୁଁ।
ପରିବା ଭିତରେ କୋଉଟା ଦେଶୀ ଟମାଟୋ ଆଉ କୋଉଟା ହାଇବ୍ରିଡ ଟମାଟୋ ତାକୁ ବା ସେୟା ବହୁତ କଷ୍ଟ।
ହଁ ଠିକ ଆଜିକାଲି ତ ଦେଖୁଥିବେ ହୁଁ ହଁ ମାନେ ତା ତାର ଆକାରକୁ ବି ବଢେଇ ଦିଅନ୍ତି ଇଞ୍ଜେକ୍ସନ ହେରିକା ଦେ ଇକି ଯେମିତି ଆମ ମନେ ହ ମାନ ଆମକୁ ଦେଖିବାକୁ ଭଲ ଲାଗିବ ଆଉ ଆମେ ଧରକି ବି ପଲେଇ ଆସିବୁ ସବୁ ଜାଗାରେ ବି ଅପମିଶ୍ରଣ ପୁରା ହେଇଗଲାଣି ତ ଦୁନିଆରେ ଅପମିଶ୍ରଣ କହିଲେ କିଛି ମାନେ କମ ହବନି। କିନ୍ତୁ ସେଇଟା କେତେ ମାନେ ଆମ ମାନଙ୍କ ପାଇଁ ଅହିତ କାର ସେମାନେ ବୁଝିପାରୁନାହାନ୍ତି।ନିଜର ବ୍ୟବସାୟ ପାଇଁ ନିଜର ମାନେ କଣ ସ୍ଵାର୍ଥପର ପାଇଁ ସେମାନେ ବିକି ଦଉଛନ୍ତି ଯାଉ ଯାଉ ତ ଆପଣ ପ୍ଲାଷ୍ଟିକ ଚାଉଳକୁ ବି ଶୁଣିଥିବେ ଯେ ପ୍ଲାଷ୍ଟିକ ଚାଉଳ ପ୍ଳାଷ୍ଟିକ୍ ଅଣ୍ଡା ମାନେ ଦୁନିଆ ହିଁ ପ୍ଲାଷ୍ଟିକ ହେଲା ଭଳିଆ ଲାଗୁଛି। ଯଦି ମଣିଷ ଖାଦ୍ୟ ହିଁ ଖାଇବ-ଅ-ଅ-ଅ ବୋଲି କଣ ହ ପ୍ଲାଷ୍ଟିକ ଜିନିଷ ଏମତି ଜି ପ୍ଲାଷ୍ଟିକ କୁ ଆମେ ତାକୁ ଇଏ ବି ମାଟି ଟାକୁ ଇଏ କରିପାରୁନି। ହଁ ତା ମାଟି ତାକୁ-ଉ-ଉ-ଉ ହଜମ କରିପାରୁନି ଆଉ ସାଧାରଣ ମଣିଷ କେମତି କରିବା ଆପଣ କହୁନାହାନ୍ତି।
ଏ-ଏ-ଏ ସେଇ ଯୋଗୁରୁ ମଧ୍ୟ ଗାଈଗୋରୁ ମାନେ ସେ ପ୍ଲାଷ୍ଟିକ ପଲିଥିନ୍ ବେଳେ ବେଳେ ଖାଇ ଦିଅନ୍ତି ଖାଦ୍ୟ ସହିତ ଯୋଉଟାକି କି ସେମାନେ ସେମାନଙ୍କର ଯୋଉ ଖାଦ୍ୟର ପ୍ରକ୍ରିୟାକରଣ ସଠିକ ଭାବରେ ହେଇପାରେନି।ଆଉ ସେମାନେ ମୃତ୍ୟୁବରଣ ମଧ୍ୟ କରିଥାଆନ୍ତି। ହେଇ ପ୍ଲାଷ୍ଟିକ କାଉ ପ୍ରଦୂଷଣ ମିଶ୍ରଣ ଅପମିଶ୍ରଣ କଥା ଯଦି ଦେଖିବା ଖାଲି ଖାଦ୍ୟ କାହିଁକି ବସ୍ତ ଚିତ୍ର କାହିଁକି? ଯଦି ଆମେ ଦେଖିବା ରାସ୍ତାଘାଟ ଯୋଉ ଯନ୍ତ୍ରୀ ମାନେ କରୁଛନ୍ତି ସେଥିରେ ମଧ୍ୟ ଅପମିଶ୍ରଣ ବହୁ ପରିମାଣରେ ଅଛି। ଯେପରିକି ଉପରେ କଂକ୍ରିଟ ଦେଖାଯାଇ ଥାଏ କିନ୍ତୁ ଭିତରେ ସମ୍ପୂର୍ଣ୍ଣ ମା ଇ। ଆଉ ଗୋଡି ଭର୍ତି କରାଯାଇ। ସେଇ ଯେ ଯଉ। ଏଥିରେ ସିମେଣ୍ଟ ଦିଆଯାଇନଥାଏ ପୁନଃ ଯଦି ଆମେ ଅପମିଶ୍ରଣ କଥା ଚିନ୍ତା କରିବା। ତାହେଲେ କ୍ଷୀର କଥା ଦେଖନ୍ତୁ। ଉ ଦିନ ଥିଲା ଲୋକ କୁଅ କ୍ଷୀରରେ ପାଣି ମିଶଉଥିଲେ। ବର୍ତ୍ତମାନ ପାଣିରେ କ୍ଷୀର ମିଶା ଯାଉଚି। ସେଇ। ତାକୁ ବହଳ କରିବା ପାଇଁ ସେଥିରେ କିଛି ପାଉଡ଼ର୍ ବା କିଛି କେମିକାଲ୍ ମିଶା ଯାଉଛି। ଇଭେନ୍, ତେଲରେ ସାମ୍ପୁ ମିଶେଇକି ମଧ୍ୟ ମୁଁ ଦେଖୁଥିଲି ମଝିରେ ନ୍ୟୁଜ୍ ରେ ମଧ୍ୟ କ୍ଷୀର ତିଆରି କରାଯାଉଛି। ଏସେନ୍ସ ସେଇକି। ତେଣୁ ଏଇ ଅପମିଶ୍ରଣର ଦୁନିଆରେ ମାନେ ବିନା ମିଶ୍ରିତ ବିନା ଅପମିଶ୍ରିତ ଖାଦ୍ୟ ବସ୍ତ୍ର ବାସଗୃହ ସବୁ ଖୋଜିବା ବହୁତ କଷ୍ଟକର। ତେଣୁ ଏଇ ଅପମିଶ୍ରଣ କୁ ବଞ୍ଚେଇବା ପାଇଁ ନାଇଁ ଏଇ ଅପମିଶ୍ରଣ ଟାକୁ ବଞ୍ଚେଇବା ପାଇଁ ମାନେ ଯଦି ସବୁ ଠାରୁ ଗୁରୁତଵପୂର୍ଣ୍ଣ ତଥା ମହଵପୂର୍ଣ୍ଣ ଆବଶ୍ୟକତା ହଉଛି ମାନସିକତା। କାହିଁକି? ଜଣେ ପ୍ରଥମେ ଈଶ୍ୱରଙ୍କୁ ଭୟ କରିବା ଦରକାର। ବିଶେଷ କରି ନିଜ ମାନବିକତା କାଳେ ହଜିଯିବ ତାକୁ ଭୟ କରିବା ଦରକାର। ତୃତିୟ ରେ ସେ ଏଇଆ ଭୟ କ କରିବା କଥା ଯେ ମୁଁ ଯାହା ଏଇ ପ୍ରକୃତିକୁ ଏ ସମାଜକୁ ଦଉଛି ତାହା ଦିନେ ନା ଦିନେ ପ୍ରତିବଦଳରେ ମୋରି ପାଖକୁ ହିଁ ଫେରିବ। ଯଦି ଏଇ ଭାବନା ରଖି ସମସ୍ତେ ଯେ ବ୍ୟବସାୟୀ ହଉ ଶିକ୍ଷକ ହଉ ଡାକ୍ତର ହଉ ବା ଯେକେହି ବି ହୁଅନ୍ତୁ ବିସେସ ତାହେଲେ ହଁ ଅପମିଶ୍ରଣରେ ରକ୍ଷା କରାଯାଇ ପାରିବ ଡାକ୍ତର ମେ ବର୍ତ୍ତମାନ ଦେଖନ୍ତୁ ସେମାନେ ଜାଣିଛନ୍ତି ସେ ମେଡିସିନ ଏଟା ଡାକ୍ତରଖାନ ଉପଲବ୍ଧ ଅଛି। ତା ସତ୍ୱେ ମଧ୍ୟ ସେମାନେ ଗୋଟେ ଛୋଟ କାଗଜରେ ଲେଖିକି ଧରେଇ ଦଉଛନ୍ତି ଛନ୍ତି ଦୁଇ ଦିନ ତଳେ ମୋର ବି ଜଣେ ଡାକ୍ତରଙ୍କ ସହିତ ହେଇଥିଲା ମୁଁ ପ ଚାରିଲି ସାର୍ ଏଇଟା ଷ୍ଟକ୍ ନାହିଁ କି ହସ୍ପିଟାଲ ରେ? ସେ କହିଲେ ଅଛି। ମୁଁ କାଲି ଯଦି ଅଛି ଆପଣ ବାହାରୁ କାଇଁ ଲେଖୁଛନ୍ତି? ନା ଆପଣଙ୍କର ଯଦି ମନ ନାହିଁ ମନା କରୁନାହାନ୍ତି ମୁଁ କହିଲି ମୁଁ ମନା କରିବା କଥା ନାହିଁ। ଯଉ ମୁଁ ଗମେଣ୍ଟ୍ ମୁଁ ଆଣଙ୍କର ଯଉ ହସ୍ପି ହସ୍ପିଟାଲ୍ ରେ ଯୋଉ ଔଷଧ ଅଛି ସେଟା ବି ମୋ ପଇସାରେ ତିଆରି। ମୋର ରେଭିନ୍ୟୁ ମୋ ରାଜ୍ୟସ୍ୱ। ସେ ମେଡିସିନ୍ ଯୋଉଟା ନାହିଁ ମୁଁ ବାହାରୁ ନିଜେ କିଣିକି ଖାଇଲି କିମ୍ବା ଆପଣ ଗୋଟେ ଛୋଟ କାଗଜ ରେ ଲେଖି ଦେଖିକି ଦେବେ। ଆଉ କେହି ହେଲେ ଆପଣ କହିବେ। କିନ୍ତ ମତେ ଆ ସେକଣ୍ଡ ଟାଇମ୍ କେବେ କହିବେନି।
ହୁଁ ହୁଁ। ମାନବିକତା ଆସ୍ତେ ଆସ୍ତେ ମାନେ କମିବ ଲାଗୁଛି ମୁଁ କାରଣ ସେମାନେ ନିଜ ସାର୍ଥପରତା ଦେଖିକରି ସେମାନେ ଜାଣିଛନ୍ତି ଯେ ବାହାରୁ ମେଡିସିନ ଅ ଲେଖିଲେ ଯୋଉ ମେଡିସିନ ଷ୍ଟୋରରୁ ସେମାନେ ପଇସା ନେଇଥିବେ। ତାଙ୍କ ଇଏ ପାଇଁ ବେନିଫିଟ ପାଇଁ ତା ପାଇଁ ସେମାନେ ଲଖି ଦଉଛନ୍ତି ବାହର ମେଡିସିନ ଆଉ କାରଣ ସେମାନେ ସେ ମାନେ କୌଣସି ଲ ପେଥୋଲୋଜି ଲ୍ୟାବ୍ ହଉ ମେଡିସିନ ଷ୍ଟୋର ହଉ ସେମାନେ ସେଠୁ ପଇସା ନେଇ ପଳଉଛନ୍ତି ନା। କମିଶନ ଦେଇଥାଉଛନ୍ତି ଆଉ ଆପଣ ଦେଖୁଥିବେ ତ ଆଜିକାଲି କିଛି ନହେଲେ ବି କଣ କହୁଛନ୍ତି ଅପରେସନ ପାଇଁ କହିଦଉଛନ୍ତି ସୁସ୍ଥ ସବୁବେଳେ ଲୋକ ଥିବ ତାକୁ କହିଦେବ ଯେ ନା ତାକୁ ଅପରେସନ କରିବାକୁ ପଡିବ କିଛି ନା କିଛି ରୋଗ କାଢଡିକିରି ଆପଣ ଦେଖିବାକୁ ଭଉ ଗୋଟେ ଗୋଟେ ମାନେ ସେଇଗା ବ୍ୟବସାୟୀ ଚାଲିଛି କହିଲେ ନ ସଲେ ଆଉ ଆଜିକାଲି ଦୁନିଆ ଟା ପୁରା ସ୍ଵାର୍ଥପର ସ୍ଵାର୍ଥପର ଇଏରେ ଚାଲିଥାନ୍ତି ଲୋକମାନେ କେବଳ ନିଜ ସ୍ଵାର୍ଥପର ହି ଚାହୁଛନ୍ତି ଆଉ କିଛି ନାହିଁ। ସେଥିପାଇଁ ହଁ ମୁଁ ଆପଣଙ୍କୁ ସବୁବେଳେ କହିବି ଯେ ଆପଣ ବାହାରେ ଖାଇବା ପିଇବା ଟିକେ ଏତେ କରନ୍ତୁନି ବାହାରେ ତ ଫାଷ୍ଟଫୁଡ ଟା ଖାଇବାକୁ ପୁରା କମେଇ ଦିଅନ୍ତୁ ଯଦି ଆପଣ କିଛି ଖାଇବାକୁ ଇଛା ହଉଛି ଚାଉମିନ ଫାଉମିନି ହେରିକା ଘରେ ନିଜେ ତିଆରି କରିକି ଖାଆନ୍ତୁ ଆଉ ମଇଦା ଜିନିଷ ବି ଖାଇବା କମ କରନ୍ତୁ କାରଣ ମଇଦାଟା ଆମ ପେଟରେ ସାଙ୍ଗେ ସାଙ୍ଗେ ହଜମ ବି ହୁଏନି ଲୋକମାନେ ଆଜିକାଲି ମୋମୋଜ ଚାଉମିିନ ଏ ଫାଷ୍ଟଫୁଡ ବହୁତ ଖାଇବାକୁ ପସନ୍ଦ କରୁଛନ୍ତି କିନ୍ତୁ ଦିନେ ଦ ଖାଇବା ଭଲ ପ୍ରତିଦିନ ଖାଇବା ଦ୍ଵାରା ହ ମାନେ ମୋଟାପଣ ବି ବଢିବ। ଦେହ ବି ଖରାପ ହବ ବୁଝିଲେ କି ନାଇଁ।
ନିହାତି ଭାବରେ। ହଁ ନିହାତି ଭାବରେ ମୁଁ ଆପଣଙ୍କ କଥା କଥା ମାନି ଚଳିବା ପାଇଁ ଚେଷ୍ଟା କରିବି। ବହୁତ ବହୁତ ଧନ୍ୟବାଦ।
ଠିକ ଅଛି ରଖିଲି।